ହଁ, ହଁ, ଶୁଭ ସନ୍ଧ୍ୟା। ଆପଣ କଣ ମାନେ ଫେରିରେଣି?
ନାଇଁ ଫେରିନି, ଅଛି ମୁଁ ବାଟରେ।
ଓହୋ ଆପଣଙ୍କର କେତେଟା ମାନେ କେତେଟା ଟାସ୍କ ଏବେ ହେଲାଣି?
ଆମର ପାଖାପାଖି ମିଶେଇକି ଏଇଟା ବାଇଶଟା ଖଣ୍ଡେ ହବ। ଆଗକୁ ଆହୁରି ବାକି କି ଅଛି ଆପଣ କୁହନ୍ତୁ ଏବେ।
ଓହୋ ବାଇଶଟା ମାନେ ଆପଣଙ୍କର ମୋର ଆଜି ସର୍ତ ହେଇଥିଲା କି ତେଇଶ ଟା ଯାଏ କରିବା ବୋଲି।
ହଁ ହଁ ସେଇଭଳି କିଛି ଥିଲା।
ନିଶ୍ଚିନ୍ତ କାରଣ କଣ କହିଲେ ବାରମ୍ବାର ଗୋଟେ କାମ କରିକି ଇଚ୍ଛା ହଉନାହିଁ।
ଛା ହୋଉନାହିଁ। ଇଛା ନହେଲେ ଆଉ କଣ କରିପାରିବା ଆପଣ କୁହନ୍ତୁ?
କଣ?
କଣ ଆଉ କହିବି କାହିଁକି ଦେହ ହାତ ଟିକେ ମାନେ ଭଲ ଲାଗୁନି। ଆଉ ଗୋଟେ କଥା ଜାଣିଛନ୍ତି? କଣ? ମୋର ନିଜ କଥା ମତେ ମତେ ମତେ ଶୁଭୁଛି। କଣ। ମୋର ନିଜ କଥା
କହିଲା
କହିଲା ବେଳେ ମତେ ନିଜକୁ ମାନେ ମୋରି କଥା ହିଁ ମତେ ଶୁଭୁଛି। ହଁ ହେଇଥିବ କିଛି ଅସୁବିଧା ଆପଣଙ୍କର ଆପଣ କୁହନ୍ତୁ କଣ ଖାଇଲେଣି ନା ନାଇଁ?
ନା ଖାଇବି କଣ ଇଛା ହୋଉ ନଥିଲା ତ କିଛି ତଥାପି ତାପରେ ଉଁ ଟିକେ ଦେହ ଯେହେତୁ ଭଲ ନଥିଲା ସେଥିପାଇଁ ମାତ୍ର ଘରେ ଟିକେ ମାନେ କୁଣିଆ ମନ୍ତ ଯେହେତୁ ଆସିଥିଲେ କିଛି ଅଳ୍ପ ଜିନିଷ ହେଇଥିଲା। ତ ମୋ ଦେହ ବି ଆଜି ଭଲ ନଥିଲା ସେଥିପାଇଁ ମାତ୍ର ପଇଁତିରିଶଟା ଆଳୁ ପରଟା ଆଉ ଛୋଲେ ବଟୁରେ ଗୋଟେ ବାଲଟି ଖାଇଥିଲି ଆଉ।
ମାନେ ଆପଣ ଏତେ ସବୁ ଖାଦ୍ୟ ଖାଇଲା ପରେ ବି କହୁଛନ୍ତି ଆପଣ କମ୍ ଖାଇଛନ୍ତି।
ନାରେ ମୋର ଦେହ ଖରାପ ଥିଲା ତ ସେଥିପାଇଁ ମୁଁ ଏତେ ମାନେ ଏତିକି ଏତିକି ମାତ୍ର ଖାଇଛି। ନହେଲେ ମୁଁ ଆଉ ଟିକେ ଅଧିକ ଖାଏ। ଯେହେତୁ ଦେହ ଖରାପ ଥିଲା ମୁଁ ଏତିତି ଖାଇଛି ଆଉ।।
ନହେଲେ ଆପଣ ଆହୁରି ଖାଇଥାନ୍ତେ କହୁଛନ୍ତି?
ହଁ ସେଇଭଳି କିଛି।
ଆପଣ ଏତେ ସାରା ଖାଇଲା ପରେ ବି ଆପଣଙ୍କ ପେଟ ପୁୁରିଲା ନାହିଁ ଆପଣ ଆହୁରି ଖାଇବେ?
ହଁ ପେଟ ତ ପେଟ ତ ଫାଙ୍କା ଫାଙ୍କା ଲାଗୁଛି କାରଣ ଯେହେତୁ ଟିକେ ଦେହ ଭଲ ହେଇନି। ସେଥିପାଇଁ ଟିକେ ଖାଇବାକୁ ଇଚ୍ଛା ହଉନଥିଲା ତ। ସେଇଥିପାଇଁ ଏତିକି ଖାଇଛି। ଯଦି ଇଚ୍ଛା ହେଇଥାନ୍ତା ଟିକେ ଅଧିକ ହଁ ଖାଇପାରିଥାନ୍ତି ମୁଁ।
ଆହୁରି ଖାଇବେ ଛାଡନ୍ତୁ ଛାଡନ୍ତୁ। ପେଟକୁ ମୁଁ ଆଉ କଣ କହିବି ଆପଣ ଏବେ ବର୍ତ୍ତମାନ ପଇଁତିରିଶ ଟା ରୁଟି ଖାଇଛନ୍ତି କଣ କହୁଛନ୍ତି।
କଣ କହିଲେ?
ମୁଁ ଆପଣ ତ କହୁଛନ୍ତି କିଛି ଖାଇନାହାନ୍ତି ଆଉ କେତେବେଳେ ପଇଁତିରିଶ ଟା ରୁଟି ଖାଇଛନ୍ତି ମୁଁ ଆପ ଆପଣଙ୍କ କଥା କିଛି ବୁଝିପାରୁନାହିଁ।
ନା ନା ପଇଁତିରିଶ ଟା ରୁଟି କେତେବେଳେ କହିଲି ମୁଁ କହିଲି କି ପଇଁତିରିଶଟା ଆଳୁ ପରଟା।
ହଉ ହଉ ଠିକ୍ ଅଛି ଠିକ୍ ଅଛି ମୁଁ ଯେତେବେଳେ ଆପଣଙ୍କୁ କହିବେ କହିବି ଆପଣ ସେମିତି କହୁଥିବେ ଆଉ।
ନିଶ୍ଚୟ ନିଶ୍ଚୟ ଆଉ ଆପଣ ଜାଣିଛନ୍ତି ଆଜି ଯେହେତୁ ଦେହଟା ଟିକେ ଆଜି ମାନେ କଣ କହିଲ ମାନ୍ଦା ମାନ୍ଦା ଲାଗୁଛି। କିଛି ଖାଇବାକୁ ତ ଇଚ୍ଛା ହଉନାହିଁ ଏବେ ମାତ୍ର ପଇଁତିରିଶଟା ପରଟା ମଧ୍ୟ ଅଳ୍ପଟିକେ ଖାଇଦେଲି। ତେଣୁ ଭାବୁଛିକି ଆଉ ଟିକେ ଯାଉ ରାତିରୁ ଉ ରାତିକୁ ଭାବୁଛି ଟିକେ ଯଦି ଦେହ ଭଲ ଲାଗୁଥିବ ଭାବୁଛି ପଚାଶଟା ନାନ୍ ଆଉ ତଡ଼କା ଦୁଇ ବାଲଟି ଖାଇବି।
ମତେ ଆପଣଙ୍କ ପେଟ ଉପରେ ସନ୍ଦେହ ଲାଗୁଛି। ସିଏ ଆପଣଙ୍କ ପେଟ ହୋଇନଥିବ ହୁଏତ କି ରାକ୍ଷସର ପେଟ ହୋଇଥିବ।
ଆରେ ଆପଣ କଣ ଆଖି ପକେଇ ଦଉଛନ୍ତି ନା କଣ ମୋ ପେଟ ଉପରେ?
ନାଇଁ ନା ମୁଁ ଆଖି ପକେଇନି ମୁଁ ବା ସେମିତି କହୁଛି ଆପଣ ଯେହେତୁ ପଚାଶ ଟି ପଇଁତିରିଶ ଟି କହୁଛନ୍ତି। ତ ମୁଁ ଡରିଗଲି ମୁଁ କହିଲି ଜଣେ ମଣିଷ ଏତେ ଖାଇବ ବି କେମିତିି?
କାଇଁ ଆପଣ କେତେ ଖାଆନ୍ତି କି?
ମୁଁ ଏଇ ପାଖାପାଖି ଦୁଇରୁ ଚାରି ଖାଏ ଆଉ ତ ମୁଁ ଖାଇପାରେ ନାହିଁ ଆଉ, ଛାଡ଼ନ୍ତୁ ମୁଁ ଆଉ କଣ କହିବି ବା ମୋ ତ ପେଟ ମୁଁ କଣ ରାକ୍ଷସ ହେଇଚି ଯେ ଖାଇଦେବି ଖାଲି।
କଣ କହିଲେ ଦୁଇରୁ ମାତ୍ର ଚାରିପଟ, ସେଥିପାଇଁ ଆପଣ ଏତେ ମାନେ ମଣିଷ ଭଳି ଦେଖାଯାଉନାହାନ୍ତି, ହାଡ କଙ୍କାଳ ଦେଖାଯାଉଚି। ଆପଣ ସେଇଥିପାଇଁ ଏତେ ଦୁର୍ବଳ ପତଳା ହେଇଚନ୍ତି, ମୁଁ ଭାବୁଚି ଏହାର କାରଣ କଣ ବୋଲି। ଏହାର କାରଣ ମୁଁ ଆଉ କାହାକୁ ଦୋଷ ଦେବାକୁ ଭାବୁଥିଲି, କିନ୍ତୁ ଆପଣ କାରଣ ନିଜେ, ଆପଣ ଯଦି ମୋ ଭଳିଆ ଯଦି ଦେହ ଖ ମାନେ ଦେହ ଭଲ ଥାଇକି ଯଦି ମୋ ଭଳିଆ ଯଦି ମାନେ ପଇଁତିରିଶଟା ଆଳୁ ପରଟା ଖାଇଦେବେ, ତେବେ ଆପଣ ତ ମୋ ଭଳି ହୋଇଯିବେ।
ହଁ-ହଁ ତା ବି ଠିକ୍ କଥା ତାହା ବି ଠିକ୍ କଥା, ଆପଣ ଯାହା କହୁଚନ୍ତି ତାହା ବି ଠିକ୍ କଥା। ମୁଁ ଆ ପରେ ଯେତେବେଳେ ଘରକୁ ପଳାଇବି, ସେତେବେଳେ ଆପଣ ମତେ କରିବେ ଆଉ ଗୋଟେ ଆ କଣ ସହିତ କଥା ହେଇଯିବି କି ଦୁଇଟି କଥା ହେଇଯିବି, ତାପରେ ଆସନ୍ତାକଲି କଥା ହେବି ଆଉ ନା କଣ କହୁଚନ୍ତି?
ହଁ-ହଁ ନିଶ୍ଚୟ-ନିଶ୍ଚୟ ଆଉ ଗୋଟେ କଥା ଆପଣ ଯୋଉ କହୁଥିଲେ ଆପଣ ଗାଁକୁ ଯାଇଛନ୍ତି ବୋଲି ଆପଣ ଗାଁ ରୁ ଫୁଣି କୋଉଦିନ ଆସିବେ?
ହଁ ମୁଁ ପାଖାପାଖି ଗାଁରୁ ଯାଉ-ଯାଉ ଅନେକ୍ ସମୟ ଲାଗିଯିବ। ଯା ହେଲେ ବି ଦଶରୁ କୋଡ଼ିଏ ଦିନ୍ ହୋଇଯିବ।
ତା ଅର୍ଥ ଆପଣ କହୁଛନ୍ତି କି ଆପଣ ଜନ୍ମଦିନ ପରେ ଆସିବେ?
ନାଇଁ-ନାଇଁ ଜନ୍ମଦିନ ତ ମୋର ଯେ ଆଗାମୀ ରହିଲାଣି ଆହୁରି କ ଛବିଶ୍ ରୁ ଅ ଠେଇସି ଦିନ୍, ତ ମୁଁ ଦଶ ରୁ କୋଡିଏ ଦିନି କାଟିଦେଲେ କେମିତି ଜନ୍ମଦିନ ପରେ ଆସିବି?
କେଜାଣି ଆପଣ ଜାଣିଥିବେ ସେକଥା, ମତେ କାହିଁକି କେଜାଣି ଟିକେ ନିଦ ଲାଗିଲାଣି।
ନିଦ ଲାଗିଲାଣିି ଠିକ୍ ହଉଚି ମୁଁ ଆପଣଙ୍କୁ ପାଞ୍ଚ ମିନିଟ୍ ସମୟ ଦେବି ଶୋଇବାକୁ। ଆପଣ ସେଇ ସମୟରେ ଯେତିକି ଶୋଇବେ ମୁଁ ତା ପରବର୍ତ୍ତୀ ସମୟରେ ଆଉଥରେ କଥା ହେଇଯିବି ଆପଣଙ୍କ ସହିତ ନା କଣ?
କଣ କହିଲେ ପାଞ୍ଚ ମିଣ୍ଟି ସମୟ ଦେବେ, ମତେ ଆପଣ କଣ ରାହା ଦଉଛନ୍ତି?
ଆ ନାଇଁ-ନାଇଁ ଆପଣ ଯଦି ଏତେ ଖାଇଚନ୍ତି ଜଲ୍ଦୀ ଶୋଇପଡିଲେ ଆପଣଙ୍କ ହଜମ୍ ହେବ ନାହିଁ, ତ ମୁଁ ଆ ପଣଙ୍କୁ ପାଞ୍ଚ ମିନିଟ୍ ବିଶ୍ରାମ ଦବା ପାଇଁ ଦେବି, ତାପରେ ଆପଣ ଚାଲିଯିବେ।
ପାଞ୍ଚ ମିଣ୍ଟି ତ ଖାଲି ଫୋନ୍ ବନ୍ଦ କରୁ-କରୁ ହୋଇଯିବ, ଆଉ ଫୁଣି କେତେବେଳେ ଶୋଇବ କେତବଳେ ଆମେ।
ନାଇଁ-ନାଇଁ ସ୍ ଫୋନ୍ ଥୋଇ ଥୋଇଲା ପରେ ଆପଣ ଶୋଇପାରିବେ ଆରାମସେ। ଆପଣ ବିଶ୍ଵାସ କରିବେନି ମୋର କିଛି ମୂର୍ଖ ବନ୍ଧୁ ମାନେ ଏଠି ବସିଚନ୍ତି ସିଏ ଏଇ ଜିନିଷ ବିଷୟରେ ମତେ ପଚାରୁଚନ୍ତି, ମୁଁ କହୁଚି ଯେ ତାଙ୍କୁ ଆପଣ କରିପାରିବେନି ଏସବୁ ଆପଣଙ୍କ ଜିନିଷ ନୁହଁ, ଆପ୍ ପାଇଁ ଆମେ ବି କରିପାରୁନାହୁଁ ଠିକ୍ ସେ, ସେ ବୁଝୁନାହାନ୍ତି ମୁଁ ତାଙ୍କୁ କଣ ବା କହିବି ଆପଣ କୁହନ୍ତୁ।
ହଁ ମୋର ମଧ୍ୟ ଏକ ବନ୍ଧୁ ଜଣେ ସତ୍ୟ ବୋଲି ଯେ ଅ ଆପଣ ଜାଣିଥିବେ ଗେମା ଭାଇ, ସିଏ ମଧ୍ୟ ସ୍ ସିଏ ମଧ୍ୟ ଗୋଟେ ପିଲାକୁ ଏ ବିଷୟରେ କହିଲେ ସେ ପିଲା ମଧ୍ୟ କହିଲା କି ହଁ ମୁଁ କରିବି କିନ୍ତୁ ତାଙ୍କୁ ମୁଁ କିପରି ବୁଝେଇବି ଏ କାମ ତ ମାତ୍ର ଆଉ ତିନି ଦିନ ରହିଲା, ଆଉ ତିନି ଦିନ୍ ଭିତରେ ସେମାନେ କଣଟା କରିପାରିବେ?
ସେମାନେ ତ ତିନି ଦିନ୍ ମଧ୍ୟରେ ବି କରିପାରିବେନି, କାରଣ ସେମାନଙ୍କ ନମ୍ବର ହିଁ ଯୋଗାଯୋଗ ହୋଇ ପାରିବ ନାଇଁ ଆପଣ ତ ଜାଣିଥିବେ ମୋର ହୋଇପାରିଲା ନାହିଁ।
ନିଶ୍ଚୟ-ନିଶ୍ଚୟ ସେଇଥିପାଇଁ ତ ତାଙ୍କୁ ମୁଁ ମନା କରିଦେଲି ମୁଁ କଇଲି ନା ତମ ଦ୍ଵାରା ଆଉ ହେଇପାରିବନି ତମେ ଆଉ କରନି।
ହଁ-ହଁ ତା ବି ଠିକ୍ କଥା ମୁଁ ବି ତାଙ୍କୁ କହିଦେବି ଏଇଟା ତମମାନଙ୍କ ଜିନିଷ ନୁହଁ, ଏଇଟା ଆମ ଭଳି ଭଲ-ଭଲ ପାଠ ପଢ଼ୁଥିବା ପିଲାଙ୍କ ଜିନିଷ।
ନିଶ୍ଚୟ-ନିଶ୍ଚୟ ଯଦି ଏହା ଜାଗାରେ ଆମେ ଯଦି ଇଂରାଜୀରେ କଥା ହେଇଥାନ୍ତେ ସେମାନେ ବୋଧେ ପ୍ରଶ୍ ଶ୍ନ ମଧ୍ୟ ପଚାରିିନଥାନ୍ତେ।
ହଁ ତାହା ବି ସତ କଥା ଛାଡ଼ନ୍ତୁ ମୁଁ ଆଉ କଣ ବା ବୁଝେଇବି ଆଉ, ଯିଏ ବୁଝିଲେ ବୁଝିବେ ନହଲେ ନାଇଁ ମୁଁ ଯଦ୍ ତ ଗ୍ରାମକୁ ଆସିଚି ତ କେମିତି ବୁଝାଇବି, ଆଉ ସେମାନେ ତ ଖେଳାଳି ଲୋକ ଖେଳ ଭିତେରେ ଅଛନ୍ତି।
ଆଉ ଆମ ଆପଣ ଆପଣଙ୍କ ପ ଆପଣଙ୍କ ପତ୍ନୀଙ୍କ ବିଷୟରେ କଣ ସେତଳେ କହୁଥିଲେ କହିଲେନି କି ମ୍ୟାଡ଼ମଙ୍କ ବିଷୟରେ
ନାଇଁ ନାଇଁ ମୁଁ ତାଙ୍କ ସହିତ ଯ ସାଙ୍ଗେ ସାଙ୍ଗେ ଯୋଗାଯୋଗ କରିବାକୁ ଚେଷ୍ଟା କଲି ସିଏ ମତେ କହିଲେ ଯେ ସିଏ ତାଙ୍କ ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତ ସିଏ ମତେ କରିବେ କହିଲେ ଆଗାମି କିଛି ସମୟ ତା ପରେ ତ ସେତେବେଳେ ମୁଁ ପଚାରିଦେବି ଆପଣ ତାଙ୍କର ଏତେ ପ୍ରଶଂସା କରୁଥିଲେ ଆଉ ସେ ବି ମଧ୍ୟ ଖୁସି ଅଛନ୍ତି ଏ ବିଷୟରେ ଶୁଣି।
ଓହୋ ନାଇଁ ନିତିଦିନିଆ କାମ ମାନେ ସେ ବୋଧେ ଦହି ବୋଧେ ପ୍ରସ୍ତୁତ କରୁଥିବେ।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ କୁହନ୍ତୁ ଏବେ।
କଣ ବା କହିବି ତାଙ୍କର ସେଇ ବଡ ହୃଦୟ ଉଁ କଥା ଟିକେ ମନେ ପଡିଗଲା ତ ସେଥିପାଇଁ ମୁଁ ଆପ ପଣଙ୍କୁ ପଚାରୁଥିଲି ସେ ବିଷୟରେ କିଛି।
ହଁ ହଁ ତାଙ୍କ ରୋଷେଇ ମଧ୍ୟ ମତେ ଭାରି ଭଲ ଲାଗେ ଆଉ ସେଆ କହିଲି ବା ଆପଣ ଆପଣ ଟିକେ ଅପ ପେକ୍ଷା କରନ୍ତୁ ସିଏ ଯେତେବେଳେ ଆମ ମୋ ସହିତ ଯୋଗାଯୋଗ କରିବି ମୁଁ ଆପଣଙ୍କୁ ବି ନେଇ ଆସିବି ଆପଣ ବି ତାଙ୍କ ସହ ଯୋଗାଯୋଗ କରିପାରିବେ। ଆଉ ଆପଣ ଏବେ ବର୍ତ୍ତମାନ ଆପଣଙ୍କୁ ପଶୁ ଆଉ ଗଛଙ୍କ ବିଷୟରେ କିଛି ସମୟ କୁହନ୍ତୁ?
ନା ନା ମତେ ଯୋଗାଯୋଗ କରିବାର ଜମାର ଇଚ୍ଛା ନାହିଁ ଆପଣ ମୋ ଉପରେ ଦୟା କରନ୍ତୁ ଯୋଗାଯୋଗ କରିବା କଥା ଜମାରୁ କୁହନ୍ତୁ ନାହିଁ ଆଉ ଆମ ଦିଆ ମ୍ୟାଡ଼ମ୍ କେମିତି ଅଛନ୍ତି?
ହଁ ହଁ ସେ ବି ମଧ୍ୟ ଭଲ ଅଛନ୍ତି ଆପଣ ଆଉ କା ବିଷୟରେ କୁହନ୍ତୁ।
ଆଉ କାହା ବିଷୟରେ ଆମେ କହିବା ଆଉ ତନିଷା ମ୍ୟାଡ଼ମଙ୍କ ବିଷୟରେ।
ହଁ ହଁ ସେ ବି ମଧ୍ୟ ଭଲ ଅଛନ୍ତି।
ଆଉ ଆମର ଆଉ କାହା ବିଷୟରେ ଆଉ‌ ଆଉ କହିବି ଆଉ?
ହଉ ଆପଣ ଛାଡ଼ନ୍ତୁ ଆପଣ ଏବେ କଣ କରୁଚନ୍ତି?
ମୁଁ ଏବେ ଶୋଇ କରି ସିଏ ଖେଳୁଛି ଟିକେ ମୁଁ ମୁଁ ଗୋଟେ ଛୋଟ ଯନ୍ତ୍ରଟି ଅଛି ତା ସହିତ ଖେଳୁଥିଲି।
ଆପଣଙ୍କୁ ବା ଆଉ ମୁଁ ଆଉ କଣ କହିବି ଆପଣ ଛାଡ଼ନ୍ତୁ, ଆପଣ ତ କହିଲେ ଖରାପ ଭାବିବେ ଆପଣଙ୍କର ତ କେବେ ଶବ୍ଦ ଶୁଣ ଯାଉ ନାହିଁ, କେତେବେଳେ ଆପଣ କେଉଁ ଯନ୍ତ୍ର ଖରାପ ହେଇଯାଉଛି ତାହା ବି ଠିକ୍ ନାହିଁ। ଆପଣଙ୍କର କିଛି ଠିକ ନାହିଁ ମୁଁ ଦେଖିପାରୁ
କଣ କରିବି ମତେ କ୍ଷମା କରିବେ ମୋ ଫୋନ ଟି ଖରାପ ହେଇଗଲାଣି ମୁଁ ଆଉ କଣ କରିପାରିବି?
ଆପଣ ନୂତନ ମୋବାଇଲ କିଣନ୍ତୁ। ଆଗକୁ ଯେହେତୁ ଗଣେଶ ପୂଜା ଆସନ୍ତି କି ଆପଣ ଚାହିଁଲେ କିଣିପାରିବେ। ତେଣୁ ନୂତନ ମୋବାଇଲ
କିନ୍ତୁ ନୂତନ ଫୋ ଫୋନ କିଣିବା ପାଇଁ ଅର୍ଥ ବ୍ୟବସ୍ଥା ଟିକେ ବି ତ ଦରକାର ନା, ଯୋଉଟା କି ତ ଆମ ପାଖରେ ଏତେ ଭଲରେ ନାହିଁ ଆପଣ ଜାଣିଛନ୍ତି ବହୁତ ଭଲରେ।
ହଁ ତା ବି ମୁଁ ଜାଣିଛି ଆଉ ଆପଣଙ୍କ ଘର ଲୋକ ଯଦି କିଛି ସାଥ ଦିଅନ୍ତେ ତାହେଲେ ହେଇପାରନ୍ତା। ହଉ ଆପଣଙ୍କ ଘର ଲୋକ ଯେବେ କହିବେ ଆପଣ କିଣିବେ ସେତ ଯାଏ କାମ ଚଳାନ୍ତୁ ଆଉ କଣ ବା କରିପାରିବା।
ନିଶ୍ଚୟ ମୁଁ ଭାବୁଛି କି ଏଥର କିଣିବିନି, ଯାଇକି ଆର ବର୍ଷ ଟି କିଣିବି।
ହଁ ନିଶ୍ଚିନ୍ତ ମୁଁ କଣ ଶୁଣୁଥିଲି ଆପଣ ଏକ ବଡ଼ ମୋବାଇଲ୍ କିଣିବେ ଯେଇ ଫଡିକି ଆପଣ କହୁଥିଲେ, ସାମସଙ୍ଗ ଭଳି ଫୋନ୍ କିଣିବେ ବୋଲି।
ନିଶ୍ଚୟ ନିଶ୍ଚୟ ସେଇ ଫୋନ ହିଁ କିଣିବାର ମୋର ଇଚ୍ଛା ଅଛି। ତା ଛଡ଼ା ମୁଁ ଆଉ ଅନ୍ୟ କୌଣସି ଫୋନ୍ କିଣିବି ନାହିଁ।
ହଉ ହଉ ହଉ ତାହା ବି ଠିକ୍ କଥା ଆପଣଙ୍କୁ ଯେ ଇଚ୍ଛା ହଉଛି ଆପଣ ସେଇଆ କରନ୍ତୁ।
ନିଶ୍ଚୟ ଏବେ ତ ଆଗକୁ ବହୁତ ସାରା ସେଲ ଗୁଡିକ ଆସୁଛି କିନ୍ତୁ ସେଥିରେ ପଇସା କମିଲେ କଣ ହବ ସେତେବେଳେ ତ ଆମ ପାଖେ ତ ପଇସା ନଥିବ ନା ସେତିକି ବି, ତେଣୁ ଭାବୁଛି କି ଆର ବର୍ଷ ତ ଗୋଟେ ଭଲ ଦିନରେ ଦେଖି କିଣିବି।
ହଁ ହଁ ତା ବି ଠିକ୍ କଥା, ଆପଣ ଆର ବର୍ଷ କାହିଁକି ଆଗକୁ ଗଣେଶ ପୂଜା ଆସୁଛି ଗଣେଶ ପୂଜାରେ ନ କିଣିଲେ ଦି ଦୀପାବଳି ରେ କିଣିବେ ଦୀପାବଳି ନ କିଣିଲେ ଆମର ଦୁର୍ଗା ପୂଜା ମଧ୍ୟ ଆସୁଛି ଆପଣ ସେଇ ସମୟରେ ଚାହିଁଲେ କିଣିପାରିବେ।
କିନ୍ତୁ ସେତେବେଳେ ଅର୍ଥ ବ୍ୟବସ୍ଥା ଟିକେ ଆମ ପାଖରେ ଟିକେ ମାନେ କମ୍ ଥିବ ତ, ସେଥିପାଇଁ ଟିକେ ଇଚ୍ଛା ହେଉନାହିଁ।
ହଉ ହଉ ଠିକ ଅଛି ତାହା ବି କିଛି କଥା ନାହିଁ। ହଉ ଛାଡନ୍ତୁ ମୁଁ ଆପ ପଣଙ୍କୁ ତ କହୁଥିଲି ବିଶ୍ରାମ କରିବାକୁ ଯିବେ ଆପଣ ଯାଆନ୍ତୁ ବିଶ୍ରାମ କରିବାକୁ, ମୁଁ ଆପ ମ୍ୟାଡମଙ୍କ ସହିତ କ ଥା ହେଇ ପାଞ୍ଚରୁ ସାତ ମିନିଟ୍ ପରେ ଆପଣଙ୍କୁ କରୁଛି।
ଆଚ୍ଛା ହଉ ଠିକ୍ ଅଛି ମୁଁ କାଇଁ ଆ
ଆପଣ ସମସ୍ତଙ୍କ ମଝିରେ ଏମିତି ଏମିତି ଆପଣ ଯାଆନ୍ତୁ କଥା କୁହନ୍ତୁ ଭଲସେ କି ଠିକ ଅଛି ଠିକ ଅଛି ଆଜ୍ଞା ମୁଁ ରହୁଛି। ବର୍ତ୍ତମାନ ଆପଣଙ୍କୁ ଶୁଭ ରାତ୍ରି ଜଣା ଅଥିବ କିଛି ସମୟ ପରେ।
ଠିକ ଅଛି।